ହ୍ୟାଲୋ।
ହଁ କଣ କରୁଛ।
ଏ ବସିଛି ଆଉ। ତମେ?
ମୁଁ ଏବେ ଭାତ ବସେଇଥିଲି ତ ଭାତ ବସିକି ଆସିଲି ମୁଁ ଯାଇ ଟିକେ ଫୋନ କରିଦି କଣ କରୁଛନ୍ତି ଆଉ।
ଉଁ ହଁ ବାହାରେ ବସିଛି ଗରମ ହଉଛି ତ ଭିତରେ।
ଓହୋ ଆଜି ଟିକେ ଗରମ ବି ଲାଗୁଛି।
ହୁଁ ହୁଁ।
ତମ କତିରେ ଗୋଟେ ଛୁଆ ଟେ କିଏ ଭାତ ଭାତ ହେଉଛି କି?
ହଁ ଏଇଠି ଅଛି ମୋ ଭାଇଙ୍କ ଝିଅ।
ଭାରି ବହକା ଛୁଆଟେ ସେ ଛୁଆଟା ବୋଧେ? ବହୁତ ଚଗଲା ଆଜିକାଲି ଛୁଆରା ବହୁତ ଚଗଲା ନା, ତାଙ୍କୁ ସବୁ ମାଡ ସଟ ହଉଛି।
ଛୁଆ ଚଗଲା ହେବେ ଆଉ।
ତମ ଘରକୁ ଆସିଲଣି, ତମ ଘରକୁ ଆ
ହଁ ଆଜି ଆଜି ଆସିଛି ବା। ଆଜି ଆସିଛି ଘରକୁ, କାଲି ଟ୍ରେନ ରେ ପାଞ୍ଚ ଓଁ ମୁଁ ତିନି ଚାରି ଦିନ ରହିିକି ଜିମି ଆଉ, ଏଇ ପରୀକ୍ଷା ଅଛି ତ ସେଥିପାଇଁ ଆସିଛି ଆଉ।
ଓହୋ।
ଆସିବୁ ଦି ଦିନି ଯିବୁ ଦିଦିନ। ଲାଭ କଣ ଦି ଚାରି ଦିନ ପାଇଁ ଛୁଟି ତ ମିଳୁନି, ଆସିବା କଥା ଆଉ।
ଦି ଦିନ ପୁରା?
ଦି ଦିନ ମାନେ କାଲି ଦେଖ ପାଞ୍ଚଟା ବେଳେ ବସ ସିଲି ଟ୍ରେନ ରେ ଆଜି ଆସିକି ପହଞ୍ଚିଲି ଆମ ଏପଟେ ଯୋଉ ଟ୍ରେନ ଆସି ସେ ଟ୍ରେନ ପାଇନି ଯୋଉ ବସ ରେ ଆସିଲି। ବସରେ ଆସିଲା ବେଳକୁ ଘରେ ପହଞ୍ଚିଲା ବେଳକୁ ବାରଟା କୋଡିଏ ସାଢେ ବାରଟା, ପାଞ୍ଚଟା କୋଡିଏରେ ରୁ ଆସିଲି ଏଠି ବା - ବାରଟା କୋଡ଼ିଏ। କାଲି ଦନ୍ଦରେ ଦି ଦିନ ଭଳିଆ ସେ ଆଉ ଆସିଲେ ତାପରେ ବିରକ୍ତିଆ ଲାଗିବନି କି, ଆଉ ଟ୍ରେନ ପାଇଥିଲେ ଦଶ ଟା ସାଢେ ଦଶଟା ଭିତରେ ପହଞ୍ଚି ଯାଇଥାନ୍ତି ଆଉ ଭଲ ହେଇଥାନ୍ତା, ଏୟା ଆଉ। ଛୁଟି ନାହିଁ ଏତେ।
ମାନେ ରଜକୁ ରହିବନି?
ପରୀକ୍ଷା ପାଇଁ, ନା ରଜକୁ ନାହିଁ ଦି ଚାରି ଦିନ ପରେ ପଳେଇବି ଆଉ।
ରଜ ସମୟରେ ପରୀକ୍ଷା ଟା ହେଇଥିଲେ ଭଲ ହେଇଥାନ୍ତା। ହଁ ମଜା କଣ ଦିଦି ଭ ହଁ ଭଲ ହେଇଥାନ୍ତା ଟିକେ ଆଉ, ବୁଲି ବୁଲା କି କୁଆଡେ ଯାଇଥାନ୍ତ ଆଉ।
ହୁଁ ସେପଟେ ରଜ ଏତେ ନାହିଁ, ତାପରେ ଆମର ସେଥିରେ ଛୁଟି ବି ନାହିଁ।
ରଜ ନାହିଁ ସେପଟେ?
ମାନେ ହଁ ଏମିତି ଅଛି କୋଉ ପାର୍କ ଫାର୍କ ରେ ଏମତି ସବୁ ଯୋଉ ଗୋଟେ ଗୋଟେ ଜାଗାରେ ଇଏ କରନ୍ତି ନହେଲେ ଆମର ଏମିତି କଣ ଘରେ ଘରେ ପିଠା ପଣା ବନ୍ଧୁବାନ୍ଧବ ମାନେ ଖିଆ ପିଆ ସବୁ ଯେମିତି ସେପଟେ ଏତେ ହୁଏନି, ମୁଁ ସାଇଡ ରୁମରେ ଯୋଉ ରହୁ ଛନ୍ତି ସେଠି ଜଣେ ଦିଦି ତାଙ୍କୁ ପଚାରୁଥିଲୁ କି ସେ ସୋଇଆ କହୁଥିଲେ, କହିଲେ ପାର୍କ ଫାର୍କରେ କି କୋଉଠି ଗୋଟେ ଇଏରେ ସେଇଠି ଦୋଳି ଫୋଳି ପକାନ୍ତି ସଜାବାଜ ଟିକେ କରନ୍ତି ନହେଲେ ଏତେ ଆଉ କିଛି ବିଶେଷ ନାହିଁ ଆଉ ଆମ ଏ ପଟେ ଟିକେ ବେଶୀ ରଜ ଟା ପାଳନ କରାଯାଏ ଆମର ମେନ ପର୍ବଟା ନା ରଜ।
ହୁଁ ଆମର ଟିକେ ତାପରେ ସେ ଟିକେ ବେଶୀ ଓଡିଆ ଲୋକ ନାହାନ୍ତି ତ। ଆମର ଓଡିଆ ଲୋକଙ୍କ ତ ଟିକେ
ଓଡିଆ ଅଛନ୍ତି, ଅଛନ୍ତି ଯେ ବାକି ଟିକେ ଇଏ ଅଛନ୍ତି ଓଡିଆ ଲୋକ ନୁହେଁ ନା, ଓଡିଆ ଲୋକ ଏପଟ ସେ ଏପଟ ଲୋକ ଟିକେ ଅଛନ୍ତି କିନ୍ତୁ ଓଡିଆ ଲୋକ
ରଜ ବାସି ଦିନରେ ଯୋଉ ବସୁମତୀ ସ୍ଥାନ ଯୋଉ କରନ୍ତିନି କି? ଏ-ଏବେ ତ ଅଳ୍ପ ଲୋକ କରୁଥିବେ ସେତେବେଳେ ବହୁତ ଲୋକ କରୁଥିଲେ ଏବେ ଅଳ୍ପ ଲୋକ କରୁଛନ୍ତି, କିନ୍ତୁ କରୁଛନ୍ତି। ହ
ହୁଁ।
ଆଉ ସେଇଟା ସେଇପଟେ ନାହିଁ ନା। ସେଥିପାଇଁ ସେମାନେ ଏତେ ସେ ପର୍ବଟାକୁ ମାନେ ଜାଣିନାହାନ୍ତି କି ମାନନ୍ତିନି ଆଉ।
ହୁଁ।
ହ
ତାପରେ ରଜରେ ଛୁଟି ସିନା ମିଳିନେ ଯାହା କରିବୁ ଆଉ ତମେ ଯେ ଆମର ତ ଛୁଟି ନାହିଁ ରଜରେ। ଆଉ କଣ ଲାଭ ଯାହା ବି ହେଇକି କି ନ ହେଇକି।
ସେମାନେ ତ କିଏ ଜାଣିନାନ୍ତି ତମେ ତ ଜାଣିଚ ନା ରଜ କୋଉ ଦିନ କଣ ତମେ ଖାଲି ଏକା ପାଳି ଦବ ଆଉ।
ଏକୁଟିଆ ତମେ କଣ ପାଳନ କରିବାର ରଜ।
ଖାଲି ଗୋଟେ ନୂଆଡ୍ରେସ୍ ଟେ ପିନ୍ଧିଦବ ପିଠା ଟିକେ କରଦବ ଖାଇଦବ ଯେ ମୁଁ ରଜ କଲି।
ଏକୁଟିଆ ପିଠା କରି କିଏ ଖାଇବ ଦେଖିବା କଣ ହଉଚି ଆଉ।
ଆଉ ଏଇଟା କଣ ହେଇଚି କି ପାଖରେ ଆ କଟକ ଭବନେଶ୍ଵରରେ ହେଇଚି ଯେ ହଁ ମୁଁ ପଳେଇମି କି ଦି ତିନି ଦିନ ଛୁଟି ନେଇକି ପଳେଇମି ଯୋଉ ଦିନ ବି ଆଉ ଧର ଯଦି ସେଇଦିନ ବି ଯଦି ଆସିବ ବେ ମାନେ ମନକଲେ ସେଇଦିନ ବି ପଳେଇବ।
ହୁଁ ତ ଦୂରରୁ ଆସି ହବନି।
ଆଉ ଏଟାତ ଗୋଟେ ରାତି ତମେ ପୁରା ଟ୍ରେନରେ ବସିବ ତାପର ଦିନ ଆସିକି ପହଞ୍ଚିବ। ଆଉ କଣ ଟେ ବୁଲିବ ଯେ ଆଉ ତମେ ଦେଖିବ।
ହୁଁ। ଆଉ ତମର ଏଥର ସବୁ ରଜରେ ସବୁ ଆସୁଥିବେ ତମର ବନ୍ଧୁବାନ୍ଧବ ସବୁ।
ବନ୍ଧୁବାନ୍ଧବ ଆସିବା ପାଇଁ କହିଚନ୍ତି ଅଁ ଅଁ କଣ ହେଉଚି ଦେଖିବା ମେନ୍ କଥା ହେଲା ଖରାକତିର କଥା ପାଖରେ ହେଇଥିନେ ହଁ ଆମେ ଯେତେବେଳେ ପାଇନେ ସେତେବେଳେ ପଳେଇ ଆସିବେ। ଆଉ ଟିକେ ଦୁରିଆ ବାଟ ହେଇଗଲେ ବର୍ଷା ପାଣି କି ଖରା ଅଧିକ ହେଲେ କଣ ଏତେ ବାଟରୁ ଆସି ହବ କି?
ରଜ ବଜରେ କଣ କହିଲ ବନ୍ଧୁବାନ୍ଧବ ଆସିଲ ଏକାଠି ହେଲେ ଖିଆ ପିଆଁ ଗୋଟେ ବୁଲାବୁଲି କଲେ ଗୋଟେ ମଜା।
ହଁ। ସେତେବେଳେ ବୋହୁତୁ ଯାଉଥିଲେ ମାନେ ପାଖା ଆଖରେ ଯଦି କାହା ବନ୍ଧୁ ଘର ଥିବ ଚାଲ ଯିବା ଆଜି ତା ଘରକୁ। ପିଠା ଯୋଉ ମିଠେଇ ଗଜା ସେ ସବୁ ଖାଇବା ପାଇଁ ଯାଉଥିଲେ ଏବେ ସେ ମିଠେଇ ଗଜା ତ କିଏ ପଚାରୁନାହାନ୍ତି।
ହୁଁ। ଏବେ କଣ ମଟନ୍ ଚିକେନ କରିକି ଖାଇଲେ ଲୋକ ଖାଲି ଆଉ।
ମଟନ୍ ଚିକେନ ଏବେ ବି ବହୁତ ମାନେ ବହୁତ ସାରା ଭେରାଇଟି ମିଠା ବାହା ବାହାରିଗଲାଣି କି ସେ କେତେବେଳେ କଣ ଏତେ ମିଠା ଥିଲା କି? ସେତେବେଳେ କଣ କହିଲ ଖାଲି ଯୋଉ ମିଠେଇ ଜଲପି ଗଜା
ହୁଁ।
ଏଇ ସବୁ ସେତେବେଳେ ଏଇ ସବୁ ଅଧିକ ଚଲୁଥିଲା। ଏବେ କଣ ଏବେ ତ ବହୁତ ସାରା ମିଠା ଆସିଲା ନା ଅ ମାନେ ରସଗୋଲା ଦାନାଦର ଛେନାପୋଡ ପୋଡ ଷ୍ଟିମି ଏରା ତ ବହୁତ ସେ ସେଇରା କଣ ସେତେବେଳେ ଥିଲା କି? ହ
ସେତେବେଳେ କଣ ଦେଶୀ ଖାଇବା ଦେଶୀ ଯୋଉଟା କରାହଉଥିଲା ସେଇଟାକୁ ଲୋକ ବେଶୀ ପସନ୍ଦ କରୁଥିଲେ। ଆଜିକାଲି ତ କେତେ ମଡର୍ଣ ମଡର୍ଣ କଣ କଣ ବାହାର ହେଲାଣି ବିରିୟାନୀ ବିରିୟାନୀ ଖାଲି ଲୋକ ହଉଚନ୍ତି ଆଉ।
ହଁ ବିରିୟାନୀ ଚିକେନ ବିରିୟାନୀ ମଟନ୍ ବିରିୟାନୀ। ଖାଲି ତ ବିରିୟାନୀ ମଦ ମାଂସ ଦେ ମେନ୍ ତ ହେଲା ମଦ ମଦୁଆ ମାନଙ୍କର ହେଲା ପ୍ରକୃତରେ ଏହି ରଜ। ଆ ଖାଇବା ସବୁ ବଦଳିଗଲା ଆଉ ସେତେବେ ପିଠା ପଣା ବି ବହୁତ ସାରା ଲୋକ ଖାଉନଥିଲେ କି? ଏବେ ଆଉ କି ପିଠାପଣା ଖାଉଛନ୍ତି ନା ଓଷାବାର ତ ହେଲେ ପିଠା ବି କରୁନାହାନ୍ତି କେବଳ ଗୋଟେ ବିଧି ଅଛି ବୋଲି ଗୋଟେ ବିଧି ବଞ୍ଚେଇବା ପାଇଁ ପିଠା କରୁଚନ୍ତି ପିଠା ବି ବହୁତ ସାରା ଆଉ କରୁନାହାନ୍ତି ସେତେବେଳେ କେତେ ପିଠା କରୁଥିଲେ କହିଲ?
ହୁଁ ଆମର ପା ହୁଏ ଆମର ମାନେ ମୋ ଚାରି ଜଣ ପିଇସି ଚାରି ଜଣ ପିସ ଘରୁ ଯିବ ଧରମ ଦି ଜଣ ନା ତିନି ଜଣ ମୋ ଜେଜେମା କର ସେଟା ତାଙ୍କ ଘରକୁ ଯିବ ପିଠା କରି କରି ମୋ ବୋଉ ମୋ ନନା ବୋଉ ଏମାନେ ସବୁ ମାନେ କଣ ଚାରି ଦିନ ଆଗରୁ ପିଠା ପଣା କରି କରି ତାଙ୍କ ଅବସ୍ଥା ମାନେ ବ୍ୟା ଜାଗ ଦେଖନ ପାଣି ଆଣନ୍ତି ପାଣି ବହ ଦିନ ସବୁ ଜିନିଷ ଯାଇ ଫାଇ ସବୁ ବା ଟିକେ ରଖିଥିବେ ବାଟିବେନି କାଟିବେନି କଣ ଏମିତି ସବୁ ରିଅନ ନଥିଲା ନା। ସବୁ ରଜ ହବା ପୂର୍ବରୁ କାଠ ପାଠ ହାଣିକି ରଖିଦେଇଥଥିବା ଆଗରୁ ପନ୍ଦର ଦିନ ଖଣ୍ଡେ ଆଗରୁ ସବୁ ଖଜଡା ଖଜଡି ଯାଉଥିବ। ଏତେ ପି ଏଠ ଚାରି ଜଣ ପିଇସି ମାନେ ତାଙ୍କ ଘରକୁ ଦିଆଯିବ। ପୁଣି ଧରମ ତିନି ଜଣ ତାଙ୍କ ଘରକୁ ଦିଆଯିବ। ଏ ବହୁତ ପାଲା ହୁଏ ଆମର।
ସେଥିବେ ପାଣି ପୁଆ ଦିନ ଯୋଉ ପାଣି ବୁହନ୍ତି ଯାହାହଲେ ଟିକେ ନଁରୁ ପାଣି ବୋହବେ ଯ ପାଣି ବୁହା ଟିକେ ନଁରୁ ପାଣି ତାଲେ ବୋହିଦବା।
ନା ଆମର ଟୋଟାଲି ରଜରେ ପାଣି ଆଣିବେନି ଆଗରୁ କଣ ଆମର ଏବେ
ନା ନା ରଜ ଦିନ ତ ଆଣନ୍ତି ନାାଇଁ କିନ୍ତୁ ରଜ ଯୋଉ ପାଣି ପୁଆ ଯାଉ କହୁନାହାନ୍ତି। ଯୋଉ ପାଣି ପୁଆ ଦିନ ସେଦିନ ଯାହା ହେଲେ ଟିକେ ପାଣି ବୁହନ୍ତି ନା। ଆମ ଆଡେ କିନ୍ତୁ ବୁହନ୍ତି କହିବାେ ଆଜି ପାଣି ହୁଆ ଆଜି ଯାହା ଯାହାହଲେ ଟିକେ ପାଣି ବୋହି ଦିଅ।
ପାଣି ହେଇଗଲାଣି? କିନ୍ତୁ ସେତେବେଳେ ଆମର ସବୁ ପାଣି ଆଣିକି ପୁରା ଘର ଭର୍ତ୍ତି କରିଦେଇଥିବ ନା ପାଣି ରଖିଥିବେ। ଆ ସେ ପାଣି ଫାଣି ଆଣିବ କାମଧନ୍ଦା କରିକି ରଜ ପୂର୍ବ ଦିନ ଟା ବହୁତ କାମ।
ହୁଁ। ଆଉ ଏବେ ତ ପାଣି ବୁହା କଣ କଣ କିଛି ନାହିଁ ରଜ ନାହିଁ କିଛି ନାହିଁ। ଆମର ସେତେବେଳେ ଅଷ୍ଟମୀ ଥିଲା ଯେ ଅଷ୍ଟମୀ ଗୋଟେ ଦିନ ବୋଲି କେତେ କୁଆଡେ ମାନେ ବୁଲି ବୁଲାଇକି କେତେ କଣ କରୁଛନ୍ତି। ଏବେ ଅଷ୍ଟମୀ ହେଲେ ବି କି ମାନେ ଗୋଟେ ସେତେ ମାନେ ଲୋକଙ୍କ ଆଗ୍ରହ ହେଇକି ମାନେ ଗୋଟେ ଇଏ କରୁନାହାନ୍ତି। ଏ ତ ସବୁବେଳେ ନୂଆ ଡ୍ରେସ ପିନ୍ଧିଲେ ସବୁବେଳେ ପିଠାପଣା କରି ଖାଇଲେ ଆଉ ରଜ କଣ ଅଷ୍ଟମୀ କଣ?
ହୁଁ। ସବୁବେଳେ ତ ପଇସାର ଲୋକ ମତ ଜେତେଳେ ଇଛା ସେତଳେ। ଏଇନା ଇଛା ହେଲେ ଏଇନା ହଳେଦିହଳ ଯେତେବେଳେ କିଣିଲେ ଆ ଆଗରୁ କଣ ଏ ରଜ ଅ ଅଷ୍ଟମୀ ଗୋଟେ ଦିନ ଥିବ ଆମେ ଡ୍ରେସ କିଣିବୁ ଏଇ ପର୍ବରେ ଛୁଆଙ୍କର ଗୋଟେ ଖୁସି।
ହଁ। ସେତେ ମାନେ କଣ କହିଲ କେବଳ ରଜ ଅଷ୍ଟମୀ ହେଲେ କି ପର୍ବ ହେଲେ ଶାଢୀ ପିନ୍ଧନ୍ତି। ଏବେ ପ୍ରାୟ ନର୍ମାଲି ଟାଇମ ରେ ବେଶୀ ଶାଢ଼ୀ ପିନ୍ଧିକି ଫ ଟ ଉଠଉଛନ୍ତି କିନ୍ତୁ ପର୍ବ ହେଲେ କେହି ଶାଢ଼ୀ ପିନ୍ଧୁନାହାନ୍ତି।
ହୁଁ।
ଦିନକୁ ଦିନ ମାନେ ସବୁ ଚେଞ୍ଜ ହେଇଯାଉଚି ନା।
ହଁ।
ଆଉ ଆଜି କଣ ଖାଇଥିଲ? ହ
ଆଜି ଆସିକି ହିଆଡୁ କିଛି ଖାଇନଥିଲି ଆଉ ଟ୍ରେନ ସକାଳୁ ଅଛି ଆସିକି ପଖାଳ ଭା ତ ଭଜା ଆଳୁ କୁନ୍ଦରି ଭଜା କଲରା ଆଳୁ ଭଜା ଆମ୍ବ ଆଉ ଶାଗରାଇ। ପଖାଳ ଭାତକୁ ଦେଶୀ ଖାଇବା ଆଉ ଘର ଖାଇବା ଖାଇନବା ଶାନ୍ତି ଆଉ।
ଭଲ ଖାଇବା ତମେ ତ ଏଠି ସେୟା ମାନେ ନିଜେ ସବୁବେଳେ ନିଜେ କରିକି ଖାଇବା ସେଇଟା ଯଉ ଟେଷ୍ଟି ଏଠି ଆଉ ମାନେ ଘରେ ମାନେ ଖାଇବି ଜଣେ ମାନେ କରିକି ରଖିଥିବ ମାନେ ଘର ଜିନିଷ ଟା ସିଏ ହେଲା ଗୋଟେ ଅଲଗା ପ୍ରକାର ନିଆରା।
ହୁଁ ନାଇଁ ନାଇଁ ମୁଁ ହେଠି ରୋଷେଇ କରି ଖାଇଲେ ବି ମତେ ଶାନ୍ତି ଲାଗେନି।
ଶାନ୍ତି ଲାଗିବନି ପରା।
ନିଜେ ରୋଷେଇ କରିକି ଖାଇବା ମତେ ବାଢିକି ଖାଇବା ଭଲ ଲାଗେନି ବାଢିକି ଖାଇବାକୁ ବି ମତେ ଇଚ୍ଛା ହୁଏନି। ବାଧ୍ୟରେ ଖାଇବୁ ଆଉ କଣ କରିବୁ?
ଆଉ ଖାଇବୁନି ଆଉ କଣ କରିବେ ସେଇଠି ବାଧ୍ୟରେ ତ ଖାଇବା ଆଉ ସେଠି କିଏ ଅଛି ଯେ ମତେ ବାଢ଼ିକି ଦବ ମୁଁ ଖାଇବି।
ହଁ। ଆଉ ହଉ ତାହେଲେ ଡାକୁଚନ୍ତି ମତେ ଟିକେ ଆଉ ରଖୁଚି କେତେ ହଉ ହଉ ଆଉ ପରେ କେତେବେଳେ କଥା ହବା ଦେଖିଆ ଆଉ ହଉ ରଜ ବେଳକୁ ଫୋନ କରିବ ଆଉ
ତ ସେଠି କ
ହୁଁ।